ବନ୍ଧୁ। ଆଜ୍ଞା ବନ୍ଧୁ। ବନ୍ଧୁ ବର୍ତ୍ତମାନ ଘରକୁ ଆଇଲିି ଆଉ।
କଣ ସବୁବେଳେ ଘରେ ଟିକେ ଆସୁନା ଘର ଫର ଆଡେ ବୁଲିକି ଯିବ। ଆଉ ଏମିତି କାଈଁ ହଉଛ।
ଆଜ୍ଞା। ଯିବା ଯିବା।
ଆସିଥାନ୍ତ ଆପଣଙ୍କୁ ସେ ଜଳଖିଆ ଦୋକାନ ଖୋଜୁଥିଲେ ସବୁଦିନ ଆପ ଆସି ଆପଣ ନିତି ସକାଳେ ସନ୍ଧ୍ୟା ହେଲେ ଜଳଖିଆ ଖାଆନ୍ତି।
ଆଜ୍ଞା।
ଆଉ କଣ କହୁଛ ଆସିବ ନା ଆସିବନି କାଲି?
ହ ଆଜ୍ଞା ଯିବା ଯିବା ଆପଣଙ୍କ ସାଙ୍ଗରେ ଯିବା। ଆପଣ ଯିବେ ଆମ ସାଙ୍ଗରେ। ସାଙ୍ଗ ହେଇକି ଜଳ ଖିଆ ଖାଇକି ଆସିବା।
ଓହୋ। ଆଉ ହଉ ଠିକ୍ ଅଛି ମୁଁ କାଲି ଆପଣଙ୍କୁ କଲ କରିବି? ଆପଣ ଠିକ୍ ପାଞ୍ଚଟା ବେଳେ ଆସି ଆଉ ମତେ ଟିକେ ସମ୍ପର୍କ କରିବେ ତାପରେ ଆମେ କଣ ଟା କରିବା ଯିବା କି ନାଇଁ ବୁଝିବା ବୁଝିପାରିଲ।
ହଉ ହଉ ଠିକ୍ ଅଛି, ଏଇନା ତ ବର୍ଷା ପାଗ। ମୋ ହିସାବରେ ଗରମ ଗରମ ଜଳଖିଆ କଣ ଗଟେ ଖାଇଲେ। ଭଲ ହୁଅ
ଆଉ ଗରମ ଗରମ ଇଏ ଆଉ ରାତି ତ ହାଲକା ଜିନିଷ ଖାଇବା କାରଣ ପେଟ ପେଟ ଖରାପ ହବ ଏଇ ପାଗକୁ ନେଇ ଆଉ ଘରେ ସବୁ ଏଇ କଣ ହେଇଛି?
ହଁ ଆଜ୍ଞା। ସବୁ ଭଲ ଆଉ।
ନାଇଁ ନାଇଁ ଖାଇବା ପତ୍ର କଣ ହେଇଛି ଆପଣଙ୍କ ଘରେ ଏବେ?
ଆଜ୍ଞା ଆପା ଗୋଟେ ଭୋଜି କରୁଥିଲୁ ବୁଝିଲେ ଆଉ ଭୋଜି ସାରିକି ଆସିଲୁ। ଆଜ୍ଞା ସାରିକି ଆଇିଲୁଣୁ ଏଇନା
ଆଉ ଭୋଜି ତାହାଲେ କରିସାରିଲେଣି ନା ହଉ ଆଉ। ଆଉ, ଆଉ ଏବେ କୋଉଠି ଘରେ ଅଛନ୍ତି? ଆଉ ପିଲା ଛୁଆ କଣ କରୁଛନ୍ତି ଘରେ?
ସିଏ ସବୁ ପଢାପଢି କରୁଛନ୍ତି ଛୁଆମାନେ ଆଉ।
ଓ ହୋ। ଆପଣ ଟିକେ ପଢଉଛନ୍ତି ନା ଆପଣ ଖାଲି ବସିଛନ୍ତି ସେଠି?
ନାଇଁ ଆଜ୍ଞା ମୁଁ ଏମତି ଆପଣଙ୍କ ସାଙ୍ଗରେ ଯେମତି ଯୋଗାଯୋଗରେ କଥାବାର୍ତ୍ତା ହଉଛି ସେମିତି ଆମର କଥାବାର୍ତ୍ତା ହେଇ ସମୟ ବିତି ଯାଉଛି ଆଜ୍ଞା, ଆଉ।
ଆଉ, ଆଉ ଆପଣ, ଆଉ ଆପଣ କଣ କାମ କର ଖାଇଛନ୍ତି ନା ସନ୍ଧ୍ୟା ବେଳେ ଖାଇନାହାନ୍ତି?
ନାଇଁ ଆଜ୍ଞା କିଛି ଖାଇନି। କାଲି ଯେହେତୁ ଶନିବାର। କାଲି ଟିକେ ସକାଳୁ ଉଠିକି ବୁଝିଲେ, ସକାଳୁ ଉଠ ଉଠିକି ଗାଧେଇ ପାଧେଇ ଟିକେ
ହଁ।
ହୁଁ ଟିକେ ଯାଇ ମନ୍ଦିର ଆଡେ ଟିକେ ଯାଇ, ଠାକୁରଙ୍କୁ ଟିକେ ଦର୍ଶନ କରି ଆସିବୁ। ଆଜ୍ଞା।
ଆଉ ଆପଣ ତ ଭଲ ଠାକୁର ପାକୁର ମାନୁଛନ୍ତି ଭଲ କଥା। ଯାହା ହଉ ଆମର ପାରମ୍ ପ୍ରକାର ପରମ୍ପରା ବଞ୍ଚେଇ ରଖିଛନ୍ତି। ଆଉ ଆଉ ଆପଣ ସକାଳୁ ଯୋଉ ଆସିଥିଲେ, ଆଉ ଆପଣ ସାଇକେଲ ଟା ମତେ ଯୋଉ ଦେଇଥିଲେ ସାଇକେଲ ଟା ଏବେ ବି ଆମର ଘରେ ରହିଛି। ଆପଣ ସେଟାକୁ ନେବେ ନା ଆଉ ଆମକୁ ଦେଇଦେଲେ? କଣ କହୁଛନ୍ତି? ଆପଣ ପଇସା ନେଇଯିବେ ଆମଠୁ ଯେତିକି କହୁଛ କଣ କହୁଛ ବନ୍ଧୁ?
ନାଇଁ ସେ ଗୋଟେ ମାତ୍ର ଶୂନ ଗାଡ଼ି ଆମର। ଆ ସେଟାକୁ କଣ ଭୁଲି ହବ ମୁଁ ସେଇଥିରେ ସ୍କୁଲ କଲେଜେ ଯାଇକି ପାଠ ପଢ଼ିଛି। କେତେ ସାଙ୍ଗସାଥିଙ୍କ ସାଙ୍ଗେ ବୁଲାବୁଲି କରିଛି ଏବେ ସିନା ଦୁଇ
ବନ୍ଧୁ ସେ ଯୋଉ ସାଇକେଲରେ ଆଣିଥିଲେ ସେ ଯୋଉ ସୁୂନ ଗାଡ଼ିଟା। ଏ ସୁନଗାଡ଼ିଟା ଆପଣ ଭଲ କାମ ଫାମ କରୁଛନ୍ତି ଭଲ ଜାଗାରେ କାରଣ ଭଲ ଲାଗୁଛି ଚଲେଇବାକୁ ଏବେ ଯୋଉ ବା ସୁନ ଗାଡି ଆସୁଛି। ମୁଁ ଚଲେଇଲା ବେଳକୁ ଟିକେ ଆମକୁ ଟିକେ ଦେହ ଟା ଟିକେ କଣ ହେଇଯାଉଛି ଯେ ଭଲସେ ଗାଡ଼ି ଗଡ଼ୁନି। ମାନେ ସୁନ ଗାଡି ବୁଝିପାରିଲେ ତ ଆପଣଙ୍କ ସାଇକେଲ ରେ କଣ ସେ ପାୱାର ଟି ଦେଇଛନ୍ତି ସେମିତି ଗଢୁଛି।
ଆଜ୍ଞା ଯେତେ ଯାହେଲେ ପୁରୁଣା ପୁରୁଣା ବୁଝିଲେ।
ହଁ।
ଆଉ ସେ ଏଇନା ସବୁ ନୂଆ ଜିନିଷ ଯେତିକି ଆସୁଛି ସବୁ ଭେଜାଲ୍ ମାଲ୍ ପୁରେଇ ଦଉଛନ୍ତି। ସେ ଲୁହା ହଉ କି ପନିପରିବା ହଉ କି ଯାହା ଖାଦ୍ୟ ଫାଦ୍ୟ ଯାହା ହଉ। ଆଉ ମୋର ସେଇଟା ଯେହେତୁ ପୁରୁଣା ସୁନହାଡ଼ି ପିଲାବେ
ରଖିଲେ ଭଲ ପଡ଼ିଥିଲା ଆଉ ଆଉ ମୁଁ କେତେ ସାଙ୍ଗଶାଥିଙ୍କ ସାଙ୍ଗରେ ବହୁତ ଜାଗା ବୁଲାବୁଲି କରିଛି ସାଇକେଲରେ ବୁଝିଲେ।
ଆଉ ବନ୍ଧୁ ଆପଣ ଯୋଉ ଦେଇଥିଲେ ଯୋଉ ଡ୍ରେ ଶୁଣ ଶୁଣ ଆପଣ ଯୋଉ ଡ୍ରେସ ଦେଇଥିଲେ। ମତେ ଛୋଟ ହେଲେ ମୁଁ ଥୋଇଦେବି ହେଲା ଆପଣ ଡେ ସାର୍ ଆପଣ ଟିକେ ନେଲେନି ଆପଣ ସେ ଯୋଉ ଘର ପାଖରେ ଟିକେ ମାରି ଦେଇ ଆଣିଥାନ୍ତି ବୁଝିପାରିଲେ।
ଆଜ୍ଞା ସେ ବୁଢ଼ୀ ମାଉସୀ ଜଣକ ଏଇନା ଟିକେ ବ୍ୟସ୍ତ ଅଛନ୍ତି ବୁଝିିଲେ। ସେ ସିଏ କହିଲେ ମୁଁ ଏଇନା ସିଲେଇ କରିପାରିବିନି ମୁଁ ସେ କଥା କହୁଥିଲି। ମୋର ବି ଗୋଟେ ପୋଷାକ ଛୋଟ ହେଲା ମୁଁ ଟେ ଯୋଉ ବଡ଼ ହେଲା ବୁଝିଲେ। ମୁଁ ହାତ ମାରିବାକୁ ନେଇଥାନ୍ତି ସିଏ କହିଲେ ମୋର ବର୍ତ୍ତମାନ ସମୟ ହବନି। ମୁଁ ଟିକେ ବ୍ୟସ୍ତ ଅଛି। ମୁଁ ପଚାରିଲି କଣ ହେଇଛି ନା ଆମ ପୁଅ ବାହାଘର ତ ଆଉ ସେଇ ଯୋଗୁଁ ଟିକେ ବ୍ୟସ୍ତ ଅଛନ୍ତି ସିଏ। ମୁଁ କହିଲି ହଉ ତାହେଲେ ଠିକ୍ ଅଛି ଆଉ।
ବନ୍ଧୁ ଭାଇନା ବାହାଘର ଫାଘର ଚାଲିଛି ଏବେ ଆମେ ଯାଉଛୁ। ଆଉ ଭୋଜି ଫୋଜି ଖାଉଛି ହେଉ ୟୁଲେ ଦେହ ଖରାପ ହବ ବୋଲି ହଁ ଅବସିଷ୍ଟ ଜାଗାରେ କିଛି ମାତ୍ରାରେ ଖାଉଛି ଘରକୁ ଆସିକି ଖାଉଛି। କାରଣ ଟିକେ ସେଠି ନ ଖାଇଲେ କିଏ ବନ୍ଧୁବାନ୍ଧବ ଖରାପ ଭାବିବେ ସେଇ ଯୋଗୁଁ ଟିକେ ବସିବା କଥା। ହଁ ସେଇ ଯୋଗୁଁ ଟିକେ ବସିବା କଥା ଆଉ। ଆଉ ଆପଣ କଣ ମାନେ ଏବେ କଣ ଓ ଏବେ କଣ ସେ ଯୋଉ ଆମର ଯାଉନଥିଲେ ଆମର ସେ ଯୋଉ ବାରିରେ ଲଗେଇ ନଥିଲେ ପଣସ ଗଛ ଗଛ, ଆମ୍ବ ଗଛ, ନଡ଼ିଆ ଗଛ ହଁ, କେଡ଼େ କେଡ଼େ ହେଲାଣି?
ଆଜ୍ଞା ସେ ସବୁ ବଡ଼ ହେଲାଣି ଯେ ଫଳ ଧରିଥିଲା ପ୍ରଥମ ବର୍ଷ ଯେହେତୁ ଫଳ ଧଡ଼ିଥିଲା ବୁଝିଲେ ମାଙ୍କଡ଼ ସବୁ ଆସିକି ଖାଇକି
ହେ କୁହନା- କୁହନା -କୁହନା ସେ ମାଙ୍କଡ଼ କଥା କୁହନା ସିଏ ତ ଯୋଉ ଜିନିଷ ଆମର ଆଉ ବଡ ହବ ଯେ ବଡ଼ କରିବାକୁ ଦଉନାହାନ୍ତି। ସେ ତ ଫୁଲ ହେଲା ବେଳକୁ ଛିଡ଼େଇକି ଖାଇ ଦଉଛନ୍ତି ଆମେ କଣ କରିବୁ? ଯେତେ ଘୋଡେ଼ଇଲେ କଣ କଲେ କଣ ଲାଭ କଣ?
ଆଜ୍ଞା ଗୋଟେ କୁକୁର ସେଇଥିପାଇଁ ରଖିଛୁ ବୁଝିଲେ।
ହଁ।
ହଁ ଆଜ୍ଞା ଏଠି ଗୋଟେ ଗାଉଁଲି କୁକୁର ଗୋଟେ ରଖିଛୁ। ତାକୁ ଭଲକି କି ଶିକ୍ଷା ଦେଇକି ଭଲ ସୁଦୃଢ କରିଛି ବୁଝ-ଆଜ୍ଞା। ସେ କିନ୍ତୁ ମୁଁ ଗୋଡେଇଲେ ଗୋଟେ ଦିଟା ଗୋଡେଇଲାଠରୁ ଆଉ ମାଙ୍କଡ ମାନେ ଅନ୍ୟ ମାଙ୍କଡ ମାନ ଆ ତାପରେ ଆକ୍ରମଣ କରୁଛନ୍ତି। ସେ ଯେଉଠୁ ଛୁଆଟା ଏକାଟିଆ ଆ ସିଏ ଟିକେ ଭୟଭୀତ ହେଇ ଘରେ ନୁଚିଛି ଆସ ଆଜ୍ଞା ଆଉ
ଓହୋ ତାହଲେ ଏତେ ଅସୁବିଧା ଆଉ। ଆପଣ କଣ ବାରିରେ ସବୁ ଜହ୍ନି, ଭେଣ୍ଡି, କାକୁଡି ସବୁ ଲଗେଇଛନ୍ତି ନା ଲଗେଇନାହାନ୍ତି ଏମିତିରେ
ଆଜ୍ଞା - ଆଜ୍ଞା- ଆଜ୍ଞା। ସେ ଲଗା ହେଇଛି ସେମତି ସବୁ ମାଙ୍କଡ ମାନେ
ନାଇଁ -ନାଇଁ -, ଫଳିଲାଣି ନା ଫଳିନେଇ ଏଯାକେ?
ଆଉ ଫଳିଲେ ଛୋଟିଆ ଛୋଟିଆ ହେଲା ବେଳକୁ ମାକଡ ତ ଆସିକି ଗଛ ଭାଙ୍ଗି ଦେଇଛନ୍ତି ଗଛ ଭାଙ୍ଗି ଦେଇଛନ୍ତି ମାଙ୍କଡ ମାନେ ବୁଝିଲେ ଆଉ କଣ କରିବୁ ତାକୁ ବାର ଦେଲେ ବି ସେ ବାର ଭାଙ୍ଗି ଦଉଛନ୍ତି କାହାକୁ ଖାତିର କରୁନାହାନ୍ତି।
ହଁ, ସିଏ ଖାତିର କରିବେନି। କାରଣ ସେଠି ଏତେ ଅସୁବିଧା ହଉଛି ସେ ବାର ଫାର ବୁଲୁଛି ଓଦା ହେଇଛି କାଦୁଅ ଫାଦୁଅ ଯାଗା ବୁଝିପାରିଲ
ଆଜ୍ଞା
ତମକୁ ଯଦି ଅସୁବିଧା ହଉଛି ଗୋଟେ କାମ କରନା ମୁଁ ଆପଣଙ୍କୁ ଗୋଟେ ତାର ଜାଲି ଦଉଛି
ଆଜ୍ଞା।
ତ ମୁ ଗୋଟେ ତାରଜାଲି ଦଉଛି ଆପଣ ନେଇଯାଆନ୍ତୁ ମୋ ଠାରୁ ଆଉ ସେଟା ଆପଣ ବାରିକରେ ବୁଲେଇଦବେ ଆଉ ମତେ ଆପଣଙ୍କ ହେଇ ସାରିଲା ପରେ ମତେ ଦେବେ କାରଣ ଆମ ଘରେ ଏଇଠି ରହିକି ଏ ପାଣି ଫାଣି ଖାଉଛି ତ ଆପଣ ଙ୍କ ଯଦି ବାରିରେ ବୁଲିଯାନ୍ତା କାମରେ ବି ଲାଗିଯାଆନ୍ତା ବୁଝିପାରିଲେ?
ଆଜ୍ଞା, ଭଲ କଥା ଧନ୍ୟବାଦ ଆପଣ ଗୋଟେ ସାହାଯ୍ୟ କରୁଥିବାରୁ ଆଉ ମୁଁ ଭାବୁଛି ଦୁଇ ତିନି ପ୍ରକାର ପ୍ରକାରର
ନାଇଁ ନାଇଁ ନାଇଁ, ଶୁଣ ହଁ ଆପଣ ଆପଣଙ୍କ ଭୟସ ଅତି ବି ମାନେ ଇଏ ସଦୃଢ ଆସୁନି। ଆପଣ ଟିକେ ସାଇ ସାଇଟି ହେଇ କଥା ହେଲେ ଭଲ ହୁଅନ୍ତା ବୁଝିପାଇଲ ବନ୍ଧୁ।
ଆଜ୍ଞା ବନ୍ଧୁ ଆଜ୍ଞା ବନ୍ଧୁ ଏବେ କୁହନ୍ତ୍ତ ଆଜ୍ଞା।
ହଉ ହଁ। ହଁ ଆଜ୍ଞା ଆପଣଙ୍କ ଗାଁରେ ଯୋଉ ପାଲାଟା ହୁଏ, ଆପଣ ଯାଆନ୍ତି ଦେଖିବାକୁ ନା ଯାଆନ୍ତିନି।
ଆଜ୍ଞା ଆଜ୍ଞା ଆମ ସମାଜ ସଂସ୍କୃତି ପରମ୍ପରା ଆମେ ବଜାଇ ରଖିବାନି ଆଉ କଣ ଆମ ତଳ ପିଢି ମାନେ ତ ସବୁ ଆଛା ଇଏ ବୁଝିଲେ। ଆମେ ଯେ ଯାହେଲେ ଖିଆକୁ ପଡିବା ଆମକୁ ଆ ଆଜ୍ଞା ଯାଉଛୁ ଦେଖା ଦେଖି କରିବା ପାଇଁ ଯାଉଛୁ ଆଉ। ସତ୍ୟନାରାୟଣ ପୂଜା ହୁଅନ୍ତି ଆଜ୍ଞା।
ସତ୍ୟାରାୟଣ ପୂଜା ହୁଏ ଆମର ବି ଏଠି ପୂଜା ହୁଏ। ମୁଁ ତ ଆପଣଙ୍କୁ ଯେତେ ଡାକିଲେ ଆପଣ ତ ଗୋଟଏ ବର୍ଷ ପାଇଁ ଆମ ଏଠିକି ଆସୁନାହାନ୍ତି ଆଉ କଣ କରିବା। ଟିକେ ଆସିଲେ ଭଲ ହୁଅନ୍ତା ବସିକି ଟିକେ ସାଙ୍ଗ ହେଇ ଦେଖିଲେ ଟିକେ ଆମକୁ ଭଲ ଲାଗନ୍ତା। ଯାହଉ ବଡ ଅ ମାନେ ସାଙ୍ଗ ଫାଙ୍ଗ ସାଥୀ ଭାଇ ସାହି ଆସୁଛନ୍ତି। ଆପଣଙ୍କୁ ତ ଯେତେ ତ ଥର କହିଲେ ଆପଣ ଆସୁନାହାନ୍ତି। କାହିଁକି ଆସୁନାହାଁନ୍ତି ରାଗିଚନ୍ତି ନା କଣ?
ନାଇଁ ଆଜ୍ଞା ଆପଣ ଯେତେବେଳେ ଯୋଗାଯୋଗ କରିଥିଲେ ଏଇ ଯୋଉ ଏଇ ବର୍ଷ କହିଥିଲେ ଆସିବା ପାଇଁ ଆଜ୍ଞା ସେଇ ସମୟରେ ଆମ ଗାଁରେ ବି ବା ଦୀପାଲା ଅନୁଷ୍ଠିତ ହଉଥିଲା ବୁଝିଲେ, ଯେହେ ତିକୁ ଦାୟିତ୍ୱ ଦିଆହେଇଥିଲା, ଗ୍ରାମବାସୀ ମାନେ ଦାୟ ଦେଇଥିଲେ ଆମ ଯୁବକ ସଂଘକୁ ଆ ସେଠି ରହିବା ପାଇଁ ପଡ଼ିବ ଆଉ। ଆଜ୍ଞା ସେଇଠି
ଆ ସେଇ ତ ଯୁବ ସଂଘକ ଆଗକୁ ଗାଁକୁ ନେବେ ଆଉ କିଏ ନେବେ ବୁଝିପାଇଲ ଆପଣ ସାଙ୍ଗସାଥ ଥି ହେଇକି ସଦୃଢ ହେଇ କାମ କର ଗାଁ ଫାଁ ପରିବେଶ ତ ଭଲ ପରିଚ୍ଛନ୍ନ ରଖ ଆପଣ ତ ଗାଁ ସଫା ରହିଲେ ଆପଣ ସବୁ ଦିନଷ ଭଲ ହବ ବୁଝିପାଇଲେ।
ଆଜ୍ଞା ଆଜ୍ଞା ଆମ ଗାଁ ସଫା ଆମ ମନ ବି ସଫା ଆଜ୍ଞା।
ମନ ବି ସଫା ଆଉ ଆପଣ ଆଗକୁ ତ ଏ ଆସୁଚି ଆମ ରଥଯାତ୍ରା ଆପଣ କଣ ଆ ଆପଣଙ୍କ ଗାଁରେ ରଥପଥ ଟଣା ହବ ନା ନାହିଁ?
ଆଜ୍ଞା ରଥ ରଥ କାମ ଚାଲିଚି ମୁଁ କୁଆଡେ ଶୁଣିବା ପାଇଲି ଛୁଆଙ୍କ ଠାରୁ। ବିଦ୍ୟାଳୟ ଯାଉଥିଲେ ଛୁଆ ଆସିକି ମତେ ଜଣେଇଲେ ସାନ ଭାଇମାନେ। କହିଲେ ଭାଇ ଆଜି ରଥ କାମ ଆରମ୍ଭ ହେଲାଣି ଏବର୍ଷ ତାହେଲେ ଭଲ କି ରଥ ଯାତ୍ରାଟା ଅନୁଷ୍ଠିତ ହବ ଆମ ଗାଁରେ ଆଉ।
ଆ ଭ ଭଲ ହେଲା ଅନୁଶୂନା ହେବେ ଆପଣ ପୁଅ ଝିଅକୁ ନେଇକି ଯିବେ ଦେଖେଇବେ ଆପଣ ବି ଟାଣିବେ। ଆଡ କ ଆମ ଓଡିଆ ଜାତିର ପରମ୍ପରା।
ଆଉ ପରମ୍ପରା ଆଉ ଯାହାହେଲେ ପାଳନ କରିବାକୁ ପଡିବ ବୁଝିପାଇଲେ। ଛୋଟ ଛୁଆ ଆମକୁ ଶିକ୍ଷା ଦେବେ ଯେ ବୁଝିପାଇଲେ।
ଆଜ୍ଞା ଆଜ୍ଞା। ଆମର ଭଜନ କୀର୍ତ୍ତନ ହୁଏ ଲକ୍ଷ ଲକ୍ଷ ଲୋକ ଆସନ୍ତି ବୁଝିଲେ।
ଓହୋ ଲକ୍ଷେ ଲକ୍ଷେ ଲୋକ ଆସନ୍ତି ଭଲ ଆୟୋଜନା ଆକାର ହୁଏ। ପୁଣି ତା ତି ଆ ଅ ମୁଁ ଭଲ ବି ଲାଗେ ସେଦିନ ବି ବୋହୁତ ପବଳ ମାତ୍ରାରେ ଝିପି ଝିପି ବର୍ଷା ହୁଏ। ମତେ ତ ବୋହୁତ ଭଲ ଲାଗେ ହେଠି ଆପଣ ଆସୁନାହାନ୍ତି ଆମ ଆ ଆମ ଆଡେ।
ଆଜ୍ଞା ଯିବା ଯିବ ଏଇ ବର୍ଷ ଚେଷ୍ଟା କରିବି ଯିବା ପାଇଁ ଆଜ୍ଞା ବୁଝିଲେ।
ହୋଉ ଏଇ ବର୍ଷ ତାହେଲେ ଆସୁଚନ୍ତି ତାହେଲେ ଆ ଆପଣ ଶୁଣ ଯଦି ବି ଏଇ ବର୍ଷ ଆସିବ ଆ ଆପଣ ବାରିରେ ଯୋଉ ଲଗେଇଚନ୍ତି କାକୁଡିକି ଜହ୍ନି
ଆଜ୍ଞା ନେଇ ନିଶ୍ଚୟ ନିଶ୍ଚୟ। ସେ କ ସେ କଥା କଣ କହିବାର ଅଛି ଆଗେ ନେଇକି ଯିବେ ନା ଆଉ।
କାରଣ ଆପଣ ସବୁବେଳେ କୋହୁଚନ୍ତି ଲଗେଇଚନ୍ତି କିନ୍ତୁ ଆଣୁନା ଆପଣ କୋହୁଚନ୍ତି ଆ ଆସିକି ନେଇଯାଅ। ଆଉ ମୁଁ କଣ ଯାଇପାରୁଚି ଆଉ ତା ଗୋଡ ହା ତ ଆଉ ଉଠୁନି ଆଉ କ ଚଲାବୁଲା ଏଇଠି ଏଇ ଗାଁ ପାଖା ପାଖ କରୁଚି। ବୁଝିପାଇଲେ ହଁ ଆପଣ ଯଦି ଆଣନ୍ତେ ଭଲ ହୁଅନ୍ତା ବୁଝିପାଇଲେ।
ନାଇ ଆଜ୍ଞା ଏଥର ଭଲ ଦେଶୀ କାକୁଡି ହେରିକା ହେଇଚି ଆଉ ନେଇ ନେଇକି ଯିବି ଆପଣଙ୍କ ନାଗି କିି ଦୁହିଁ ମିଶିକି ଖାଇବା ସେଇଠି
ଆଉ ତାହେଲେ ଦେଶୀ କାକୁଡି ଆଣିବ ଯେ ଟିକେ ଶୁଣ ଦେଶୀ କାକୁଡି ଏବେ ଆଣିବେନି ଏବେ ତ ବର୍ଷା ଫର୍ସା ରାଗ ହୋଉଚି ପନ୍ଦରରୁ କୋଡିଏ ଦିନି ପରେ ଆମର ର ରଥଯାତ୍ରା ଆଉ ରହିଲା ବି ନାଇଁ ନାଇଁ ଗୋଟେ କାମ କରନ୍ତୁ ଆମର ପଚିଶ ଦିନି ପରେ ଆମ ଆ ପଣ ଏ ବି ଆପଣ ତ ଏବେ ବି ଛୋଟ ଛୋଟ ହେଇଥିବ ନା। ଟିକେ ବଡ ହେଲେ ଟିକେ ଆଣନ୍ତୁ କିଛି ଅସୁବିଧା ନାହିଁ। ମୁଁ ମନ ଦୁଃଖ କରୁନି ଯୋଉ ଦିନରେ ଆଜି ନହେଲେ କାଲି ନେଇକି ଆସିବ ତ ଆଉ କଣ କରିବେ ଆଜି ନହେଲେ କାଲି ଖାଇବ।
ଆଜ୍ଞା ଠିକ ଠିକ।
ବୁଝିପାଇଲେ ବୁଝିପାରୁଚ ନା ବୁଝିପାରୁନ। ଆପଣମାନେ ଆଉ କଣ କଣ ଗଛ ଲଗେଇଚ?
ଆଉ ଏମତି ସବୁ ଲାଗିଚି ଏ ସେ ଆଉ କଣ ଶାଗ ହେରିକା ଲାଗିଛି ବୁଝିଲେ
ହଉ
ମୁଁ ଯିବି ଯୋଉଦିନ ନେଇକି ଯିବି ଆପଣଙ୍କ ପାଖକୁ ଆଉ
ହଁ ନେଇ ଶୁଣ ନେଇକି ଆସ ନିଶ୍ଚିନ୍ତ ନେଇକି ଆସ ବାରି ଶାଗ ଖାଇଲେ ଦେହ ପ୍ରତି ଭଲ ଆ ବାହାରୁ କେତେ କିଣିକି ଖାଇବ ବୁଝିପାରିଲ ତମ ଟିକେ ଆଣିକି ଆସ ଦେଖିବା ଆପଣଙ୍କ ବାରି ରେ କେମିତି କରୁଛନ୍ତି ଫସଲ ବୁଝିପାଇଲେ କଣ କହୁଛନ୍ତି ଆଣିବେ ତ
ଆଜ୍ଞା ଆଜ୍ଞା
ହଉ ଠିକ ଅଛି ମୁଁ ଏବେ ରଖୁଛି କାଲି କଲ କରିବି ଆଉ
ରାତି ବହୁତ ହେଇଗଲାଣି ଯାଉଛି ଶୋଇବା ଆଜ୍ଞା ହଉ ବନ୍ଧୁ ରଖନ୍ତୁ ଆଜ୍ଞା